ସେ ନ
ହଁ ମ୍ୟାମ୍ ନମସ୍କାର।
ଆଜ୍ଞା ସାର୍ କଣ କରୁଛନ୍ତି?
ନାଇଁ କାହିଁ ଏପଟା ଆଡେ ବସିଛୁ ପଡିଆ ଆଡେ।
ଆଜ୍ଞା ଆଉ ଆଜି ଦିନଟା ଆପଣଙ୍କର କେମିତି ଗଲା ଭଲ ନା ଖରାପ?
ହଁ କଣ ସେଇଭଳିଆ ଭଲ ଯାଇଛି ଆଉ।
ଆଛା ଆଉ ଆଜି କଣ ଖାଇଛନ୍ତି?
ଆଜ୍ଞା ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ଆଜ୍ଞା କୁହନ୍ତୁ?
ଆଜ୍ଞା କଣ ଖାଇଛନ୍ତି ଆଜି?
ଆଜି ଏବେ ତ ଜଳିଖିଆ ଟିକେ ଖାଇଥିଲି ଆଉ ଦିନ ବେଳେ ଆମର ପଖାଳ ଭାତ, ଆଳୁ ଭଜା ଆଉ ପନିର୍ ତରକାରୀ। ଆଉ ଏମିତି ସବୁ ହେଇଥିଲା ଆଉ।
ପନିର ତରକାରୀ କିଏ ଆପଣ କରିଥିଲେ ନା, ମା କରିଥିଲେ?
ନା, ଆଜି ମା କରିଥିଲେ।
ହଁ, ଆପଣଙ୍କୁ କଣ କିଛି ରୋଷେଇ ଆସେ ନା ଖାଲି ଘରେ ଖାଉଛନ୍ତି?
ନା, ନା ମତେ ବି ଆସେ ନା।
କଣ ଆସିଛି ଟିକେ କୁହନ୍ତୁ?
ହଁ ଚିକେନ୍ ଆସେ, ପନିର୍ ତରକାରୀ କରି ଆସେ, ଆଉ ଆମର ଚିଲି ଚିକେନ କି ଚିଙ୍ଗୁଡ଼ି ତରକାରୀ କି ମାଛ ତରକାରୀ।
ଟିକେ ପନିର ତରକାରୀ ଟା କେମିତି କରନ୍ତି ତାର ଟିକେ ପ୍ରଣାଳୀ ଟା କହିବେ?
ପନିର ତରକାରୀ କଣ ମାନେ ନର୍ମାଲି ଇଏରେ ନା ନା ପନିର
ମାନେ ବେଶୀ ମସଲା, ବେଶୀ ମସ ଲା ଆଡ଼ କରିବେନି ମାନେ ଯେମତି ମାନେ ସାଧା ମାନେ ବେଶୀ ଭୋଜି ମାନଙ୍କରେ ଭୋ ଜି ମାନଙ୍କରେ ହଉ କି ଜଣେ ଜଣେ ଅଛନ୍ତି ମାନେ ବହୁତ ମସଲା ଦେଇ କରି ନା ଯୋଉଟା କି ପେଟ ପ୍ରତି ଖରାପ। ତ ଆପଣ ବେଶୀ ମସଲା ଦେଇ କରନ୍ତି ନା ଏମିତି ମାନେ
ନା ଆମେ ନ ନର୍ମାଲି କରାଯାଏ। ଯେମିତି ଆମ ଆମର ଯାହା ପନିର ଆଣିଥିବେ ଆପଣ ପନିରଟାକୁ ଆପଣ ପିସ୍ ପିସ୍ କରିକି ଆପଣଙ୍କ ଅନୁସାରେ ତ ଆପଣ ପିସ୍ ପିସ୍ କରି କାଟିକି ଆପଣ ଭାଜିଦେବେ, ତ ହାଲ ହାଲକା ଯେତେବେଳେ ଗୋଲଡେନ୍ ବ୍ରାଉନ୍ ଯୋଉ କଲର ହେଇଯାଏ
ହଁ।
ହ୍ୟାଲୋ, ଆପଣ ଖୋଲି ଦେଇକି ରଖିଦେବେ ତାପରେ ଆପଣଙ୍କର ପ୍ୟାନ୍ କି କଡେଇ ଥିବ ସେଇଥିରେ ଆପଣ ଆପଣଙ୍କର ତେଲ ପକେଇକି ଯେତେବେଳେ ଗରମ କରିବେ। ଆଉ ଯୋଉ ଗୋଟା ମସଲା ପଡ଼େ ଆପଣଙ୍କ ଅନୁସାରେ ଯୋଉ ଟେଷ୍ଟ ଅନୁସାରେ।
ହଁ, ହଁ ଆପଣଙ୍କ ଅନୁସାରେ ଯେମିତି ଆପଣ ଯୋଉ ମସଲା ମାନେ ମସଲା ଦେଇପାରିବେ, ଯେମିତି ଆ ଆପଣଙ୍କ ଅନୁସାରେ ତିଆରି କରିବେ ଆଉ ନା କଣ? ମାନେ ଲୋକ ଅଛନ୍ତି ନା ବିଭିନ୍ନ ପ୍ରଣାଳୀରେ କରୁଛନ୍ତି, ତ ସେଇ ହିସାବରେ।
ଆପଣ ଗୋଟା ମସଲା ପକେଇବେ, ତାପରେ ଆପଣ ପିଆଜ ପକେଇକି ପିଆଜ ପକେଇକି ଟିକେ ଭାଜିଦେବେ। ତାପରେ ଆପଣଙ୍କର ଅଦା ରସୁଣ ପେଷ୍ଟ ଯଉ ପଡ଼େ
ଆଜ୍ଞା।
ଆପଣ ସେଇଟା ପକେଇବେ ତାପରେ କିଛି ସମୟ କଷି କଷି ସାଇଲା ପରେ ତ ଆପଣ ଚାହିଁଲେ ଯୋଉ ଟମାଟୋକୁ ଗ୍ରାଇଣ୍ଡିଙ୍ଗ କରିକି ଯୋଉ ପିଉରି କରିକି ପକାନ୍ତି
ହଁ, ହଁ, ହଁ।
ଆପଣ ସେ ଗ୍ରାଇଣ୍ଡିଙ୍ଗ କରିକ ପକେଇ ପାରିବେ ଟିକେ ଫ୍ଲେବର ଭଲ ଆସେ।
ହଁ।
ତ ସେଇଟା ଯେତେବେଳେ ଆପଣ ଯେତେବେଳେ ଦେଖିବେ ସେଇଟା ଟିକେ ଫୁଟି ଆସିଲା ବେଳେ। ଆପଣଙ୍କର ପନିର ପକାଇଦେବେ ତ ଯାହା ପନିର ମସଲା ଥାଏ। ଆପଣ ଅନୁସାରେ ତ ପକେଇକି ରେଡ଼ି କରିଦେବେ। ଆଉ ଲାଷ୍ଟରେ ଜାଣିଥିବେ ଅମୁଲ କ୍ରିମ। ଅମୁଲ କ ଅମୁଲ କ୍ରିମ୍ ଯୋଉ ପକାନ୍ତି ଆପଣ ବି ଚାହିଁଲେ ପକେଇପାରିବେ। ଆଜ୍ଞା ଆଜ୍ଞା।
ଆଉ କଣ ଜାଣିଛନ୍ତି?
ଆଉ ତ ଏମିତି ସବୁ ଆସେ ଆପଣ କହୁନାହାନ୍ତି ଆପଣ କଣ ଜାଣିଛନ୍ତି।
ମୋତେ ସେମିତି ପ୍ରାୟ ମୁଁ ଯେମିତି ଏଇନା ପଢୁଛି ଛାତ୍ରୀ ଅଛି ତ ସେମିତି ମତେ ବେଶୀକା ରୋଷେଇ କରିବାକୁ ଦିଅନ୍ତିନି ତଥାପି ସେମିତି ଆସିଚି।
ଯେତେ ହେଲେ ବି ଆପଣ ଏବେ କଣ କରୁଛନ୍ତି?
ଏଇନା ପ୍ଲସ୍ ଥ୍ରୀ କରୁଛି ଓଡିଆ ଅନର୍ସ।
ଓଡ଼ିଆ ଅନର୍ସ ଆପଣ କଣ କୋଉ କଲେଜ?
ଆମ ଆମର ଯୋଉ ଭୁବନ ବାଜିରାଉତ କଲେଜ ଜାଣିଥିବେ ଢେଙ୍କାନଳ ଢେଙ୍କାନାଳ ଜିଲ୍ଲାରେ। ହଁ ସେଇଠି ରହିଚି ଆପଣ ଆପଣ ଏଇନା କଣ ପଢାପଢି କରୁଛନ୍ତି ନା ଚା ଚାକିରୀ କରୁଛନ୍ତି ନା ଏଇନା ଆଉ କିଛି କାମ
ଏବେ ଜଷ୍ଟ ଗ୍ରାଜୁଏସନ୍ ସରିଲା ମ୍ୟାଥ୍ ଅନର୍ସ ଥିଲା।
ଆଜ୍ଞା ଆପଣ କୋଉଠି ପଢୁଥିଲେ?
ଆମର ଏପଟେ ରେକୁଟିଆ କଲେଜ ଡି ଡି ଡିଡି ୟୁନିଭର୍ସିଟି ଅଣ୍ଡରରେ ଯାଉଛି ତ ମ୍ୟାଥରେ ମୋର ଏଥର ଟପ୍ ରେ ଅଛି। ଆମ ୟୁନିଭାର୍ସିଟି ରେ।
ଆଜ୍ଞା ମାନେ ଆପଣ କଥାବାର୍ତ୍ତା ରୁ ସେତେବେଳେ ମାନେ ଉ ପିଲା ଅଛନ୍ତି ନା କଥାବାର୍ତ୍ତା ଯେମିତି ମାନେ କି ବହକା ଟାଇପ ର କି ହଉଛି। ଟିକେ ଆପଣଙ୍କ କଥା ଟା ପୁରା ସ୍ଲୋ ମାନେ ଯେମତି ମାନେ ମାନେ ଶିକ୍ଷା ଗତ ଲାଗୁଛନ୍ତି ଯେ ପଚାରିଥାନ୍ତି ଆପଣ କଣ ପଢିଛନ୍ତି।
ଆଜ୍ଞା ଧନ୍ୟବାଦ ଆପଣ ମୋ କଥା ଯଦି ଆପଣଙ୍କୁ ଭଲ ଲାଗିଛି।
ହଁ ମାନେ ଯୋଉ। ଜାଣି ହେଇଯିବ ମାନେ ପିଲା କେ ମାନେ ପିଲାଙ୍କର ଶିକ୍ଷାଗତ ଅନୁସାରେ। ଆପଣ ଯେହେତୁ। ଆପଣ ଯେମିତି ମାନେ ଭଲ ପଢନ୍ତି ଆପଣ କହୁଛନ୍ତି ମାନେ ଅଧିକ ମାର୍କ ରଖିଛନ୍ତି ତ ଆପଣଙ୍କ କଥାବାର୍ତ୍ତା ସବୁ ଜଣା ପଡୁଛି।
ଆଜ୍ଞା ଧନ୍ୟବାଦ।
ଆଉ ଉପରେ କିଏ କିଏ ସବୁ ଅଛନ୍ତି ମୁଁ ତ ଆଜି ଆସିଲି ଗୋଟେ
ହଁ କୁହନ୍ତୁ କୁହନ୍ତୁ କୁହନ୍ତୁ ଆପଣ।
ନାଇଁ ଆପଣ କୁହନ୍ତୁ ତାପରେ ମୁଁ କହିବି।
ଆମ ଘରେ ମୁଁ ମୁଁ ଆଉ ମୋର ଜଣେ ବଡ଼ ଭାଇ ହେବେ ଦି ବର୍ଷ ବଡ଼ ମୋଠୁ ହେବେ।
ଆଜ୍ଞା।
ଆଉ ବାପା ମା ଦାଦା ଖୁଡ଼ି ଆଉ ତାଙ୍କର ପୁଅ ଝିଅ ଛୋଟ ଛୋଟ। ଛଅ ସାତ ବର୍ଷ ଏମିତି ହେବେ। ନା ନା ଆମର ଏକାଠି ଫ୍ୟାମିଲି।
ବହୁତ ଭଲ। ମାନେ ଆଜିକା ଦୁନିଆରେ ମାନେ ଏକାଠି ଫ୍ୟାମିଲି ବହୁତ କମ ଦେଖିବାକୁ ମିଳୁଛି ମାନେ। ଉଁ ମାନେ ଶହେ ପରସେଣ୍ଟ ରୁ କୋଡିଏ ପରସେଣ୍ଟ ଦେଖିବାକୁ ମିଳୁଛି ଆଉ ଅଶୀ ପରସେଣ୍ଟ ନାହିଁ।
ଅ ହଁ। ନା ନା ଆମର ସେମିତି ନୁହେଁ ଆମର ହୁଏ ଯେତେ ଆଜିକାଲି ଯେମିତି ଫ୍ୟାମିଲି ରେ ଝଗଡ଼ାଝାଣ୍ଟି ଯାହା ହୁଏ। ଆମର ହେଲେ ବି ତାପରେ ସ୍ଲଭ ହେଇକି ଆମେ ଆମର ଯାହା ମିଶିଯାଉ।
ହଁ ହଁ।
ଆଉ ଆପଣ ଆଜି ଦିନ କେମିତି କଣ ଗଲା କଣ କୁହ?
ଆଜି ଦିନଟା ସକାଳୁ ଉଠିକି ସକାଳୁ, ଝିଅ ଯେହେତୁ ମାନେ ମାଙ୍କୁ ସାହାଯ୍ୟ କରିବାକୁ ପଡିବ କାମରେ ତ ଆଉ ଆଉ ତ ଦୁଆର ଘର ଓଳେଇକି, ତାପରେ ନିତ୍ୟକର୍ମ ସାରିକି, କଲେଜ କଲେଜ ଗଲି। କଲେଜରୁ ଆସିକି ଏ କଲେଜରୁ ଆସିକି ମାନେ ଖରା ଜୋରରେ ହଉଛି ନା ଖାଇକି ଖାଇକି ଶୋଇ ପଡ଼ିଥିଲି ପାଞ୍ଚଟାରେ ଉଠିଲି। ପାଞ୍ଚଟାରେ ଉଠିକି ଟାକ୍ସରେ ଥିଲା ତ ଏଇନା ଟାକ୍ସରା ପୁରା କରିଦଉଛି। ତାପରେ ସାତଟା ସାତଟାରେ ତ ସାଢେ ଛଅଟା ହେଲା। ସାତଟାରୁ ତ ବସିକି ପଢିବି। ନହେଲେ ଘରେ ଚିଡ଼ିବେ ବାପା।
ଆଜ୍ଞା।
ଘରେ ଚିଡ଼ା ଖାଇବି କାହିଁକି? ତା ଅପେକ୍ଷା ବାହାର କରିକି ବଶିକି ପଢିବି।
କଣ ଚିଡା ଖାଇଲେ ଆପଣ? କଣ କରିଥିଲେ କି ଆପଣ ଚିଡ଼ା ଖାଇଲେ?
ଆଜ୍ଞା?
ଆ ମୁଁ କହିଲି କି, ଆପଣ କଣ କରୁଥିଲେ କି, ଘରେ ଏମିତି ପାଟି କଲେ?
ନା ନା ଯୋଉ ଦି ନ ପଢିବୁ ନ ପଢିବୁ ଯଦି ଘରେ ଚିଡିବେ।
ଆଜ୍ଞା।
ସବୁିଦିନ ସେ ମାନେ କଣ କହିଲ ମୁଁ ଟିକେ ଗାଲୁ କରିଦିଏ। ମୁଁ କହିବି ନା ମୁଁ କାଲି ପଢିବି। ଆଜି ପଢିବିନି। ପାଠ ସରି ଯାଇଛି, ମୋ ସବୁ ହେଇଯାଇଛି। ଗାଲୁ କରିଦିଏ, ପଢ଼େନି। ସବୁ ଦିନ ଚିଡ଼ା ଖାଏ।
ଆଜ୍ଞା ଆଜ୍ଞା।
କିନ୍ତୁ ଏବେ ଏବେ ଭଲ ପିଲା ହେଇଗଲିଣି। ଏବେମୁଁ ବସିିକି ପଢୁଛି।
ଆପଣଙ୍କ ନାଁ କଣ ମୁଁ ଜାଣିପାରିବି?
ମୋ ନାଁ ମାନସୀ ମହାଳୀକ।
ଆଜ୍ଞା ଆଜ୍ଞା। ଡାକନ୍ତି କଣ?
ଡାକନ୍ତି। ଘରେ ମାନସୀ ଡାକନ୍ତି। କିଏ କିଏ ମୋ ବାପା ଡାକନ୍ତି ମାନ।
ଆଜ୍ଞା।
ବାପାଙ୍କ ଟିକେ ଅଧିକ ଗେହ୍ଲା ଝିଅ ନା। ସେଥି ପାଇଁ ମାନ ଡାକନ୍ତି। ଆଉ ଆପଣଙ୍କ ଘରେ ପରିବାର ସବୁ ଭଲ ଅଛନ୍ତି?
ହଁ ଭଲ। ଆପଣଙ୍କର?
ହଁ ସେମିତି ଦୁଃଖେ ସୁୁଖେ ଚାଲିଛି ଆଉ। ବେଶୀ ଭଲ ନୁହେଁ କି ବେଶୀ ଖରାପ ନୁହେଁ।
ଓହ ଆପଣଙ୍କ ଘରେ କିଏ କି-କିଏ କେତେଜଣ କଣ ଅଛନ୍ତି?
ଆମେ ତିନି ଭଉଣୀ ମୁଁ ହେଲା ମଝିଆ ଆଉ ହଉଛି ବାପା ମା। ଏତିକି। ଆଉ ମା ଥିଲେ ଯେ, ମା ଏଇ ଦି ମାସ ଏଇ ଦଶ ତାରିଖ ଏଇ ଦଶ ତାରିଖକୁ ତିନି ମାସ ହେଇଯିବ ଚାଲିଗଲେ।
ହୁଁ ହୁଁ ହୁ। ସରି ସରି। ଆପଣଙ୍କୁ ରାଗିଥିବ।
ନା ନା ସେମତି ନାଇଁ ମୁଁ ଟିକ ଯାହାହେଲେବି ତ କହିବାକୁ ପଡିବ ନା। ଯେହେତୁ, ସେ ଆମର ଗୋଟେ ସଦସ୍ୟ ଥିଲେ, ଚାଲିଗଲେ। ମାନେ ମାନେ ବହୁତ ଭଲ ବି ସିଏ ଥିଲେ। ତ ସେଥିପାଇଁ କହିବାକୁ ପଡୁଛି ଆଉ।
ଆଜ୍ଞା।
ଆଉ ମାନେ ଆପଣ ଏଇନା ଆ ଆଉ କଣ କରିବାକୁ ଚାହୁଁଛନ୍ତି? ମାନେ ଆପଣ ପଢା ସଇଲେ କି କହିଲ ନାଁ ପଢିବେ।
ହଁ ଯାହା ଯେ-ଏବେ ଏବେ ତ ସରିଲା ଏବେ ତ ଷ୍ଟାର୍ଟିଂ ଆହୁରି ଉପରକୁ ବହୁତ ଯିବାର ଅଛି।
ତୁ ଭଲ ମାର୍କ ରଖିଛନ୍ତି ତ ନିହାତି ପଢ଼ିବେ।
ହଁ। ତ ସିଟି ପାଇଁ କହୁଥିଲେ। ଦେଖିବା ବିଇଡି ଫିଇଡି କଣ ପକେଇଛନ୍ତି ନହେଲେ ଏବେ ଯେଉଁ କମ୍ପିଟେଟି ଏକ୍ଜାମ୍ ହେଉଚି ସେଅନୁସାରେ ଯାହା ପଢ଼ାପଢ଼ି। ଆପଣଙ୍କୁ କଣ ଭଲ ଲାଗେ କରିବା ପାଇଁ?
ମତେ ସେମିତି ପ୍ରାୟତଃ ହଁ ସବୁ ଭଲ ଲାଗେ ପୁଣି ଖରାପବି ଲାଗେ ମାନେ ସେମିତି ଆଉ
ସେ ସେମିତି ମାନେ ଆପଣଙ୍କୁ କଣ ଭଲ ଲାଗେ କଣ ଖେଳିବା ପାଇଁ ଯେମିତି ଝିଅ ଛୁଆଙ୍କର
ଖେଳିବାକୁ ସେମିତି ପ୍ରାୟ ସବୁ ଭଲ ଲାଗେ।
ଯେତେବେଳେ ମନ ଥାଏ ତ ଖେଳିବାକୁ ଭଲ ଲାଗେ ଯେତେବେଳକୁ ମନ ମାନେ ମନ ହୁଏନି ଖେଳିବାକୁ ତ ଖେଳେନି ଆଉ।
ଆଜ୍ଞା।
ଆପଣଙ୍କୁ ଆପଣଙ୍କ ଗାଁରେ କଣ କଣ ଭଲ ହୁଏ?
ଆମ ଗାଁରେ ସେମିତିତ ଆମର ଜାଣିଥିବେ ପୁଅ ପିଲାଙ୍କର କ୍ରିକେଟ୍ ଖେଳନ୍ତି।
ଆଜ୍ଞା।
ଆଜ୍ଞା ଆମେ ସେ ଚାରିଟା ବେଳେ ଆମେ କ୍ରିକେଟ୍ ଖେଳୁ ଆଉ।
ଆପଣଙ୍କ ଗାଁରେ କଣ ଭଲ ହୁଏ ମାନେ କୋଉ ପର୍ବ?
ଆମ ଗାଁରେ ହଁ ହଁ ସେମିତି ଗଣେଶ ପୂଜା ସରସ୍ଵତୀ ପୂଜା ଲକ୍ଷ୍ମୀ ପୂଜା ହୁଏ ଏମିତି ରାମ ନବମୀ
ଆଜ୍ଞା କହୁଚି।
ଆଜ୍ଞା।
ଆଜ୍ଞା।